ହାଲୋ।
ହାଲୋ। ହାଲୋ ଆଜ୍ଞା ନମସ୍କାର। ନମସ୍କାର ନମସ୍କାର। ଆଜ୍ଞା, ଆଜ୍ଞା ସୁଭ୍ରାଂଶୁ ବାବୁ କେମିତି ଅଛନ୍ତି ଆପଣ?
ହଁ ବହୁତ ଭଲ। ଆପଣ କେମତି ଅଛନ୍ତି?
ହଁ, ଆପଣଙ୍କୁ ମୋ କଥା ଶୁଭୁଛି ଠିକ୍ ସେ?
ଆଜ୍ଞା ଆଜ୍ଞା। ବୋହୁତ୍ ଜୋରେ ଶୁଭୁଛି। ଆଜ୍ଞା ଶୁଭୁଛି, ଶୁଭୁଛି।
ହଁ ଆପଣ ଟିକେ ଛାତ ଉପରୁକୁ ପଳାନ୍ତୁ କି କୋଉଠି କରନ୍ତୁ। ନା ଆପଣ ଫାଙ୍କା ଜାଗାରେ ବସିଛନ୍ତି? ସୁଭା ଯାଉଛି ଟି ଆପ ଆଜ୍ଞା। ଆପଣ ସୁଭା ଯାଉଛି ତ ଠିକ୍ ସେ? ହଁ ଆପଣ କଣ କ ଶୁଣଧିନା।
କିଛି ନାହିଁ ଏବେ ତ ଖାଇକି ଆସିଲି। ଆଜ୍ଞା ଆପଣ କୁହନ୍ତୁ?
କଣ ଖାଇଲେ ଆପଣ?
ଆ' ରୁଟି ସନ୍ତୁଳା କ୍ଷୀର।
ଓହୋ, ଆପଣ ରୁଟି ଖାଉଛନ୍ତି ରାତିରେ ତାହେଲେ ନା? ହଁ ହଉ। ହଁ ହଁ। ହଁ ମୁଁ ସେଇ ଭାତ ଡାଲି ଆଉ ପୋଟଳ ଦରକାରୀ ଆଉ। ହଁ, ଆ ନାଇଁ। ସେମିତି କେତେବେଳେ କେମିତି ରୁଟି ହଉଥିଲା। ଏବେ ଟିକେ ଖରା ଅଧିକ ଯୋଗୁ ରୁଟି ହଉନି ଏନା।
ଆଜ୍ଞା। ଆପଣଙ୍କ ପାଠ ପଢା ଗୁଡାକ କେମିତି ଚାଲିଛି?
ହଁ ପଢାପଢି ଭଲ ଚାଲିଛି ଆଉ କଣ। ଆମର ଏଇ ପରୀକ୍ଷା ବି ଆସିଲାଣି ଏଇ। କି ଏ ଯା-ଜୁଲାଇ ପ୍ରଥମ ସପ୍ତାହରୁ ଷ୍ଟାର୍ଟ ହେଇଯ ପରୀକ୍ଷା ଆମର କହୁଛନ୍ତି କଣ?
ଆଜ୍ଞା, ଆଜ୍ଞା, ଆଜ୍ଞା।
ହୁଁ ହୁଁ। ସେ ଦେଖିବା କିଛି ତ ହେଇନି ଏ ପର୍ଯ୍ୟନ୍ତ। ଆଉ ଆପଣ ସକାଳୁ କୁଆଡେ ଯାଇଥିଲେ? କଲେଜ ଆଜି? କଣ ସୁବିଧା ହବ?
ଆପଣଙ୍କ କଲେଜ ରେ ତ ଭଲ ପରୀକ୍ଷା ସୁବିଧା ହଉଥିବ ଆଉ।
ପରୀକ୍ଷା ସୁବିଧା, ଆମକୁ ବହୁତ ହଇରାଣ କରିଦଉଛନ୍ତି ଆଜ୍ଞା। ଆମର ତ ମୋର, କଲେଜ ହେଇଛି। ଆଜ୍ଞା। ହଁ ଆମର ତ କଲେଜ ଏଇ ଚାରି ପାଞ୍ଚ ଦିନ ହେଲାଣି ଖୋଲିଛି। ଏକା ସେଇଥିରେ ଆମକୁ, ଆମକୁ ପାଠ ଠିକ୍ ସେ ପଢ଼ାନ୍ତି କି, ହଁ ସାର ମାମ ମାନେ ଆମ ତ-କଣ, ଅଛି ଆମର ପାଠ କଣ ପଢ଼ା ହବ ସେ-ସେମାନେ ଜାଣିନାହାନ୍ତି। ସେମାନେ ଆମକୁ ପଚାରୁଛନ୍ତି, ଆଜ୍ଞା କଣ ଅଛି ଟିକେ ଦଉନ, କି କାହା ପିଲା ତମେ ଜାଣିଛ ଟିକେ କୁହ ଆମକୁ। ଏମିତି କଥା ଆଉ। ପୁଣି ଆମର କହିଦେଇଛନ୍ତି ନୋଟି ବେକାରୀ କଲେଜ ଠୁ ଆଜ୍ଞ ଠିକ୍ କଥା। ହଁ ଠିକ୍ ଅଛି, ଠିକ୍ ଅଛି ଆପଣ ଅଲଗା କଥା କୁହନ୍ତୁ ଆଜ୍ଞା। ଅଲଗା କଥା। ହଁ, ହଁ।
ଆମର ତ ଭଲ ଚାଲିଛି। ଆମର ବା ଏ
ଇନକ୍ଵାରି କଲେ ବେସରକାରୀ କଲେଜ, ଆପଣଙ୍କର ବହୁତ ଭଲ ଚାଲିବ ଆଉ କଣ। ଏଥିରେ କିଛି ପ୍ରଚାର ରୁ କିଛି କଥା ନାହିଁ। ନାଇଁ ନାଇଁ। ସତ କଥା ତ।
ନାଇ ମ କୁହ?
ଆଜ୍ଞା। ଆପଣ ଆଉ, ଆପଣ ସକାଳେ ଯାଇଥିଲେ ଆଜି କଲେଜ ନା ନାଇଁ?
ତ ମୁଁ ଯାଇଥିଲି ଫୁଣି ଗୋଟେ ବେଳେ ପଳେଇ ଆସିଲି ଫୁଣି।
ପଳେଇଆଇଲେ କଣ ପାଇଁ ଆପଣ?
ପିଲା କମ୍ ଥିଲେ। ଟିଚର ମାନେ ଏଗ ଯିବି କଣ କହିଲେ।
ଆପଣ ଯାଉଛନ୍ତି। ଆ-ଆପଣ ଆଗୁଆ ପିଲାଙ୍କୁ ପଚାରନ୍ତୁ। ପିଲା ଆସିଲା ପରେ ଯିବେ, ଆପଣ ଏତେ ବାଟ ଯାଉଛନ୍ତି। ଆପଣ କଇଁ ଅଧାରେ କାଇଁ ହଇରାଣ ହଉଛେ କହିଲେ?
ହଁ। କଣ କରିବା, ଘରେ ବସିକି ବୋର ଲାଗୁଛି। ଘରେ କେତେ ବସିବି କହୁନାହାନ୍ତି ଆପଣ?
ହଁ ଘରେ ବସିବିନା ଆପଣ ଟିକେ ପାର୍କ ଫାର୍କ ଯାଇ ଟିକେ ଆପଣ ଘର ପାଖରେ ତ ଅଛି ସବୁ ଭଲ ଭଲ ଜାଗା ଆପଣ ସେଠି ବୁଲାନ୍ତି ଆପଣ କଲେଜ ଯାଉଚନ୍ତି ଏତେ ବାଟ। ବସ ରେ ପୁଣି ଏତେ ଟଙ୍କା ଖର୍ଚ୍ଚ କରି ଆପଣ ଯାଉଚନ୍ତି।
ନାଇଁ ପାହାଚ ଅଛି ମୋର ଆଜ୍ଞା।
ଆଜ୍ଞା ପାସ୍ ଅଛି ଆପଣଙ୍କୁ ଏତେ ପରିଶ୍ରମ ଲାଗୁନି ଆପଣ ଏତେ କଷ୍ଟ କରି ଯିବ କରୁଛନ୍ତି ଏତେ ଦୂର ବାଟ।
ଆଜ୍ଞା।
ଆପଣ କାହିଁ ଯାଉଛନ୍ତି ଆପଣଙ୍କ ପାଠପଢା କେମିତି ଚାଲିଛି ସବୁ ଭଲ ଚାଲିଛି ଟି?
ହୁଁ ଭଲ ଚାଲିଚି।
ଆଉ ଆମର ଆମର ଆକାଶ ଭାଇଙ୍କ ଖବର କଣ?
ଯାଇଥିଲି ହଁ।
ଆକାଶ ଆକାଶ ଭାଇଙ୍କ ଖବର କଣ?
ହଁ ସେ ଭାଇ ତ ଭଲ ଅଛନ୍ତି ଆଉ ତାଙ୍କ ଜୀବନରେ ବହୁତ ଖୁସି ଅଛନ୍ତି ଆଉ।
ଓହୋ ତା କଣ ଦେଖାଇନାହାନ୍ତି ଆପଣ?
ହଁ ଦେଖାଇଥିଲି ପହରଦିନ ତାଙ୍କ ସହ ଦେଖାହେଇଥିଲି।
ପହରଦିନ ଦେଖା ହେଇଥିଲେ କୋଉଠି ଦେଖା ହେଇଥିଲେ?
ଏଇ ବ୍ରହ୍ମେଶ୍ୱର ପାର୍କ ରେ ବ୍ରହ୍ମେଶ୍ଵର ପାର୍କ ରେ।
ଅ ସାଙ୍ଗ ଆପଣ ବୋଧେ ଖେଳୁଥିଲେ ସେଇଠି ଆଉ ଓହୋ ମୁଁ ପାରା ଯାଇଥିଲି ମୁଁ ପାରା ଯାଇଥିଲି ମୋର ଆଉ ମନ ନାହିଁ।
ହଁ ଆପଣ ଆସିଥିଲେ ଖେଳିଲେ ଆ
ହଁ ହଁ ହଁ ହଁ ହଁ ମନ ପଇଲା ମନ ପଇଲା ଆଜ୍ଞା ଆଜ୍ଞା ଆମେ ଖେଳିଥିଲୁ ଆପଣ ଆମର ସେଠି ଆମର ମୋଟା ମୋଟା ଭାଇ ଥିଲେ ସୁଜଭ ଭାଇ ଆସିଥିଲେ। ଆମେ ହଁ ହଁ ଆମେ ଯାଇଥିଲୁ ସିଦ୍ଧାର୍ଥ ଭାଇ ଆ ସନ୍ତୋଷ ଭାଇ ଆମର ଥିଲେ ଆଉ ଗୋଟେ ସିଦ୍ଧାର୍ଥ ବୋଲି ଗୋଟେ ପିଲାଟେ ଥିଲା ଶିଖୁଥିଲେ ଆମେ ମନ ପଇଲା ମନ ପଇଲା ଆଜ୍ଞା ହଁ।
ଆଜ୍ଞା ଆଜ୍ଞା ଆପଣ ବହୁତ କଥା ବୁଲିଚନ୍ତି ଆଉ।
କଣ କହିଲେ ଆପଣ?
ବୟସ ହେଇଗଲାଣି ଆପଣଙ୍କ କଥା ଭୁଲେଇଛନ୍ତି ଆଉ।
ଭୁଲିଓରେ ହଁ। ଆ ଅଛି
ଆଜ୍ଞା ଆପଣଙ୍କ ଘରେ ଭଲ ଅଛନ୍ତି ସବୁ ଲୋକ।
ହଁ ଆମ ଘରେ ଘରେ ସବୁ ଠିକଠାକ ଅଛି?
ଆଜ୍ଞା ବହୁତ ଭଲ ଅଛନ୍ତି ସମସ୍ତେ। ଆଜ୍ଞା ଆଜ୍ଞା।
ଭଲ ଅଛନ୍ତି ତାହେଲେ ଆଉ କଣ କରୁଛ ଆଉ ଆପଣଙ୍କର ଭଉଣୀ ହଁ ସବୁ ଭଲ। ଆଜ୍ଞା ସମସ୍ତେ ଖାଇ ପିଇକି ଶୋଇଲେଣି ଆପଣଙ୍କ ଘରେ ବି?
ହୁଁ ଆପଣ ମୁଁ ବର୍ତ୍ତମାନ ଏଇନା ଲେ ଖାଇବେ ନା ଏଇ ଉ ମା ବାସନ ମଜା ମଜି କରୁ ବାପା ଏଇଠି ବେପାର ପୁଡ଼ୁନି ପଡୁଛନ୍ତି ଆଜ୍ଞା।
ରାତିି ଆସ ଚଳିବ କିଛି ଅସୁବିଧା ନାହିଁ।
ନାଇଁ ବାବା ପଢୁଛନ୍ତି ସକାଳେ ପଢେଇ ଟାଇମ ହେଇ ବାବାଙ୍କୁ ଏବେ ପଢୁ
ଓହୋ କିଛି ଅସୁବିଧା ନାହିଁ ଆମେ ବି ବେଳେ ବେଳେ ଏହା ମୁଁ ସକାଳ ଟାଇମ ଉପରେ ପଢିଛୁ।
ହଁ ଏବେ ତ ସବୁ କଲେଜ ଫଲେଜ ସମସ୍ତେ ତାଙ୍କ ଜୀବନ ବ୍ୟସ୍ତ ଆଉ।
ହଁ ହଁ ନାଇଁ ସାଙ୍ଗସାଥି ହଁ ଛନ୍ତି କଲେଜ ଆମେ ଯାଉଚୁ ଦେଖା ଦେଖି କରୁଚୁ ବୁଲାବୁଲି କରୁଛୁ ଟିକେ ଖେଳ କରିକି ଆସୁଛୁ ଆଉ।
ହଉ କିଛି ବ୍ୟସ୍ତ ଅଛନ୍ତି ବୋଧେ ଆପଣ?
ଆ ନାଇଁ କହୁନାହାନ୍ତି।
ନାଇଁ ଆପଣ ତମେ ଆପଣ ତମେ କୁହନ୍ତୁ ଆଜ୍ଞା ଆପଣ ଆପଣ କହିଲେ ବି ଜସ ଆପଣ ନ କହିଲେ ବି କିଛି ଅସୁବିଧା ନାହିଁ ଯେ
ଓ ହୋ।
ଏମିତି ତ ସାଙ୍ଗସାଥି ଆଉ କଣ କରିବା। ହଁ ଆପଣ କାଲି ଆସିବେ ଖେଳିବାକୁ?
କଉଠିକି?
ବ୍ରହ୍ମେସ୍ୱର୍ ପାର୍କ?
ହଁ ଆସିବୁ।
ଆସିବେ ଯଦି ଆମେ ଟିକେ ଯାଇ ପ ଯିବା ଆଉ କଣ କରିବା। ଦେଖିବା କଣ ହଉଛି ଆମର। ଯଦି ଗାଡି ଫାଡି ସୁବି ଆମର ଯଦି ଦେଖିବା ଆମର ଗାଡି ଫାଡି ସୁବିଧା ହଉଛି ଯଦି ଆମେ ପଳେଇବା ଆଉ କଣ।
ନହେଲେ ଧର ଚାଲି ପଳେଇବା ନହେଲେ ଆଉ। ଏ ଗୋଡ଼ ଅଛି ଚଲେଇବି ଚାଲିଯିବା ଟିକେ।
ନାଇ ଆମେ କଣ ଏତେ ବାଟ ଚାଲିକି ଯାଇପାରିବା। ଆମକୁ ଯିବା ଆସିବା କିଛି ଯାନବାହାନ ନହେଲେ ଆମେ ଯାଇ ପାରିବାନି।
ଆଉ ଟିକେ ବେ ଆମ୍ ବି
ଅ ଟିକେ ଦୂର ହେଇଯାଉଛି ତ ଆମର ତେଣୁ ଆମକୁ ଅସୁବିଧା ହବ ଯିବାକୁ ଏତେ ବାଟ ଆଜ୍ଞା। ହୁଁ ଆପଣଙ୍କର କିଛି ଅସୁବିଧା ନହବ ଆପଣ ତ ସେଇଠି ଘର ପାଖରେ ଆପଣ ଚାଲି
ହଁ ଆଜ୍ଞା।
ହୁଁ ଆଉ ଆପଣ କଲେଜରେ କେତେ ଜଣ ନଆ ନୂଆ ସାଙ୍ଗ କରିସାରାଣି ବୋଧେ?
ବେଶୀ ନାହିଁ ବାର ତେର ଜଣ।
ବେଶୀ ନାହିଁ କଣ ଆପଣଙ୍କ ଡି ଆପଣଙ୍କର କକ୍ଷରେ କେତେ ଜଣ ପିଲା ଅଛନ୍ତି କି? ହ
ଆମ୍ ମୋ କକ୍ଷରେ ଅଛନ୍ତି ଟୋଟାଲ ଏକଷଠି ଟା।
ଏକଷଠି ପିଲାରୁ ଆପଣ ମାତ୍ର ବାର ତେର ଜଣ ପିଲାଙ୍କ ସହିତ ମିସିଛନ୍ତି?
ଆଉ ବାକ୍ୟ ତ ନହଲ ଆସୁନାହାନ୍ତି
ଓହୋ।
ବାକି ସବୁ ଡିଷ୍ଟା କରିଛନ୍ତି ସେମାନେ ଘରେରେ ବି ପଡୁଛନ୍ତି ପରୀକ୍ଷା ଦେବାକୁ ଆସୁଛନ୍ତି ଆଉ।
ହଁ ଟିକେ ଦୂର ହେଇଯାଉଥିବ ପିଲାଙ୍କର ଆସ ଶିଖି ନାହାନ୍ତି ତେଣୁ ସେଥିପାଇଁ ଆଉ ହୁଁ ହୁ ନା ପାଖରେ ଥିଲେ ବି ବେଶୀ ଆସିବାକୁ ଇଚ୍ଛା ହବନି ଟିକେ କିଏ ମଧ୍ୟମ ଧରଣର ଦୂରତା ଥିଲେ ଇଚ୍ଛା ହବ ଆଜ୍ଞା। ଆଉ ଆପଣ ସୋମୁ ଆଉ ଓମୁ ଖବର ଯାଣିଛନ୍ତି କିଛି ଆପଣ ଯାଇଛନ୍ତି କି ସିଆଡେ
ନାଇଁ ଓମୁ ଭାଇ ଦେଖାଇଛି ସକାଳେ ଆଜି
ଅ ସେ ତ ବଡ ହେଇଗଲେଣି ବହୁତ ବଡ ହେଇଗଲେଣି ନା?
ସେ ତ ଲୁନାଥାଇ ଚାଲିଲେଣି ଆଉ।
ଛନ୍ତି?
ଆଜ୍ଞା।
ଓମୁ ଓ ବୁଲୁନା ଚଲଉଛି?
ହଁ ହବା
ସତରେ ସେ ଲୁନା ଚଲେଇଲାଣି? ଭାଇ ସ ଓମୁୁ ଚଲଉନଥିବ ଅ ଯୋଉ ସୋମୁ ଚଲୋଉନଥିବ? ହଁ ଜାଣିଛି ଏବେ ସେୟା ହେଇଥିବ ଆଉ। ଆ ସିଏ ଚଲେଇବ ପାଗଳ ନା କଣ? ସେ ସାଇକେଲ ଚଲଉଛି ସୋ ସୋମୁ ଏବେ କଣ ଚଲଉଛି?
ସାଇକଲ।
ଓ ତାର ସେଇ ସାଇକଲ ଅଛି ନା?
ହୁଁ।
ଆ ଆଉ ତାକୁ ଦେଖୁଛି ବା କଣ କଲେଜ ଫଲେଜ ପାଠ ପଢ଼ିଲାଣି।
ହଁ ଯାଉଛି
କଲେଜ ଫଲେଜରେ ପାଠ ପଢ଼ିଲାଣିିବା ସେ ବୋଧେ କଣ?
ହୁଁ ଫାଷ୍ଟି ଇୟର ତାର ହବ।
କୋଉ କଲେଜେ?
ତେ କହିନି କୋଉ କଲେଜ୍ କିନ୍ତୁ ପକେଇଚି କହୁଥିଲା।
ପକେଇଛି?
ଫୋନ ପକେଇଛି ସେ।
ହଁ ହଁ। ପର୍ମ ପକେଇଲେ ଏପର୍ଯ୍ୟନ୍ତ ଆସିନଥିବ କୋଉଠୁ ତାର ଆଉ କଣ ହୁଁ। ଫାର୍ଷ୍ଟ ସିଲେକ୍ସନ କୋଉଠି ଆସିଲେଣିି ତାର?
ଫାଷ୍ଟ ସିଲେକ୍ସନ ତା ର ଆସିନ ତ କାଇଁ କଥା ହେଇନି ତା ସାଙ୍ଗରେ ବୋଧେ ଆସିବନି ତାର କାଉଟି ଆଉ।
ହ। ହଁ ଆସିନଥିବ ଆଉ ଙ୍କ? ଓ ମୁଁ ତ କଣ ପୂରା ଗାଡି ଫାଡ଼ି ଧରି ଧୂଆଁ କରୁଚି ଆଉ।
ହୁଁ।
ଆଉ ଆପଣ ଦେଖା ହେଇଚନ୍ତି ଙ୍କ ସହିତ କି ଆପଣ?
ନାଇ। ଏ ମୁଁ ମେଘ ଫେଗ ମୋର ଗତ ଛଅ ମାସଠୁ ତାଙ୍କ ସହ ଦେଖା ସାକ୍ଷାତ ନାହିଁ କି ଦୂ ଦୂରଦର୍ଶନ ବି ନାହିଁ।
ହଉ ଆପଣଙ୍କ ମାନେ ତ କଥା ବି ହେଇନାହାନ୍ତି ମୋବାଇଲିରେ।
ନାହିଁ।
ଆଉ ଆପଣଙ୍କୁ ସେ କଲ୍ ଫଲ କରୁନାହାନ୍ତିକି କିଛି ହେ
ନାଇଁ କରୁନାହାନ୍ତି।
ହ ସେଠିକି ବ୍ୟସ୍ତ ବିବ୍ରତ ଅଛନ୍ତି ନା ପଢା ପିଲା ନା ସେ ଟିକେ।
ବହୁତ ବର୍ତ୍ତମାନ ସିଏ ଏବେ ଆଇଟିଆଇରେ ବିଟେକ୍ ତାଙ୍କର
ହଁ ବିଟେକ କରୁଚନ୍ତିି ଆଇଟିଆଇରେ ନା। ସୋଆ ରେ କରୁଚନ୍ତି ହଁ ହଁ ହଁ। ଦ୍ଵିତୀୟ ବର୍ଷ ସୋଆ ରେ କରୁଚନ୍ତି ଆଜ୍ଞା।
ନାଇଁ ନାଇଁ ଆଇଟିଆ ନା।
ଓହୋ ସେଇ ଆଇଟିଆଇ ଯୋଉଟା ସୋଆ ସେଇଟା ବୋଧ ହୁଏ।
ଅ ନାଇ ମୁଁ ଜାଣନି ଆଜ୍ଞା ଠିକ୍ ସେ।
ଆଜ୍ଞା ଆଜ୍ଞା ଠିକ ଅଛି। ଆଉ ଆପଣ କଥା ହେଇଥିବାରୁ ଧନ୍ୟବାଦ ଆପଣ ସ ଆପଣ ସମୟ ଦେଇ କଥା ହେଇଚନ୍ତି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ରହୁଚି ଆଜ୍ଞା ଆପଣଙ୍କ ଯାଆନ୍ତୁ ଶୋଇ ପଡନ୍ତୁ ନମସ ତର ଆଜ୍ଞା ରଖୁଚି ହଁ ନମସ୍କାର ଆଜ୍ଞା।